ଆଜ୍ଞା।
ନମସ୍କାର ମ୍ୟାଡ଼ମ୍ ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ।
ଆଜି କଲ୍ ରେ ରହିବ କଟେଇ ବନି। ହଁ ଆଜ୍ଞା ସକାଳୁ ନିତ୍ୟକର୍ମ ସାରିଲେଣି?
ଆଜ୍ଞା।
ଆଜ୍ଞା।
ସରିଲାଣି ମ୍ୟାଡ଼ାମ୍।
ଆଉ ଟିକେ ସାଉଣ୍ଡ ଏଇଟା ନା।
ଆଜ୍ଞା ଆପଣ କଣ କରୁଛନ୍ତି ଏବେ?
ଆମେ ସେ ଗାଧୁଆ ପାଧୁଆ କରିବୁ ଠାକୁର ପୂଜା କରିବୁ ଏଇଟା ଆଉ।
ବ୍ରେକ୍ଫାଷ୍ଟ କରନାହାନ୍ତି?
ଆପଣଙ୍କ କାମ ସାରିଲାଣି? ଅ ହ ଏବେ କୋଉଠି ବାହାରିବେ?
ବାହାରିବି ଏଇଠି ଗୋଟେ କାମ ଚାଲିଛି ସେଇଠିକି ଯିବି ଦେଖିବା ପାଇଁ।
ଓହୋ ବାହାରେ କାମ କରୁଛନ୍ତି ବୋଧେ କଣ୍ଟ୍ରାକ୍ଟର ଅଛନ୍ତି ବୋଧେ?
ଆଜ୍ଞା।
ଅ ହ। ନା ମୁଁ ସେ କଥା ଆଉ କଣ କରୁଛନ୍ତି ଆଉ ଭୋଜନ କଣ କଲେ?
ବଜନ ଉପମା ଖାଇଥିଲି।
ଆଜ୍ଞା।
ଉ ଉପମା ଖାଇଥିଲି।
ଚୁଡ଼ା।
ଉପମା।
ସୁଜି ଉପମା।
ଆଜ୍ଞା।
ଅ ହ।
ଆପଣ ତ କିଛି ଖାଇନଥିବେ ବୋଧେ?
ଅ ହ, ଆଉ ଖାଇ ଆଉ ହଉ ଚି କେତେବେଳେ ପୁଣି
ପୂଜା କରିନାହାନ୍ତି ମାନେ କିଛି ଖାଇନଥିବେ?
ଆଜ୍ଞା ଫେରୁଛନ୍ତି କେତେବେଳେ?
ଯିବି ଖାଲି ଫଟୋ ଦୁଇଟା ଉଠାଇକି ଆସିବି। କାମ କରୁଛନ୍ତି ସେ ଲୋକ ତାଙ୍କ ଖାଲି ଫଟୋ ଦିଟା ଉଠେଇକି ଆସଲି ଆଶିକି। ସେ ଯୋଉ ନୋଟ୍ କାମେରା ଅଛି ସେଥିରେ ଖାଲି ଫଟୋ ଦିଇଟା ଉଠେଇକି ଆସିବି।
ଆଜ୍ଞା ଆଜ୍ଞା। ଆଉ ହଉଚି ଘରେ ସବୁ କିଏ-କିଏ ଅଛନ୍ତି ଆପଣଙ୍କର?
ଘରେ ଭାଇ ଜଣେ ଅଛନ୍ତି, ସାନ ଭାଇ ଜଣେ, ବାପା, ମା
ଆଉ ସୁଜି ଉପମାରେ କିଛି ପନିପରିବା ପକେଇଥିଲେ ନା ଖାଲି
ନା ପଡିଥିଲା ନା, ଗାଜର ପଡିଥିଲା ବିମ୍ ପଡିଥିଲା
ହଉ ଯାହା ହଉ ଉପଯୁକ୍ତ ପୋଷଣ ଖାଦ୍ୟ ଖାଇଚନ୍ତି ସଖାଳୁ ଆଉ।
ଆଜ୍ଞା ସଖାଳୁ ଯାହା ହେଲେ ଟିକେ ସ
ଆଉ ତରକାରୀ କିଛି ଖାଇନାହାନ୍ତି ତାଙ୍କ ସାଙ୍ଗରେ ଲଗେଇକି ଚଟଣି, ବାଦାମ ଚଟଣି, ନଡ଼ିଆ ଚଟଣି
ନାଇଁ କିଛି ଚଟଣି ଖାଇନି ଖାଲି ସେମ୍ତି ଖାଇଦେଲି, ସଖାଳୁ ଟିକେ ଖାଇବା କଥା ସ ଖାଲ୍ ତ ଖାଇବାଟା ମେଡିସିନ୍ ଟା ନା।
ଆଜ୍ଞା?
ସଖାଳ ଖାଇବା ଟା ମେଡିସିନ୍ ଟା ନା, ସଖାଳ ଖାଇବା ଟା ହଉଚି ସବୁଠୁ
ହଁ ଘରେ ଖାଇବା ନିହାତି ଭଲ, ବାହାରୁ କେବେ ଖାଇବେନି। ଆପଣ ଯେତେବେଳେ ଯୋଉଠିକି ଯାଉଚନ୍ତି ଘରୁ ଖାଇକି ଯିବେ, ନହେନେ ପାଣି ଏ ଗ୍ଲୋ କୋଜ୍ ପାଣି ବୋଟଲ୍ ସାଙ୍ଗରେ ନେଇକି ଯାଇଥିବେ
ଆଜ୍ଞା। ବାହାର ଖାଇବା ଟା ଭଲ ନୁହଁ, ବାହାର ସେ ଯୋଉ ତେଲ କରୁଚନ୍ତି ସେଇ ତେଲରେ ସେଇ ତେଲରେ ବାରମ୍ବାର କରିକି ଦଉଚନ୍ତି ନା।
ଆଉ କଣ କରୁଚନ୍ତି କୁହନ୍ତୁ? ଆମର ତ ଏଇ କାମ ସରିନି, ଝିଅର ଟିକେ ପଢାପଢି ଚାଲିଥିଲା। ଏ ସକାଳୁ ଉଠିକି ତାକୁ ଟିକେ ଦେଖୁଥିଲି।
ଆଜ୍ଞା।
ହଁ ତାରେ ତାପରେ ମୋ ନିତ୍ୟକର୍ମ କିଛି ସରିନି, ଖାଦ୍ୟ ବି କିଛି ବନେଇନି। ମୁଁ ସେଇ ଭାବିଚି ଆଜି ଚୂଡ଼ା ସନ୍ତୁଳା କରିଦେବି ଆଉ।
ନଅଟା ହେଲାଣି ତାଙ୍କୁ ଯାହାଲେ ଦେଇ ଦେଇଥାନ୍ତ ନା ବ୍ରେକ୍ ଫାଷ୍ଟ୍ ଝିଅକୁ।
ନା ସେ ଟିକେ ସକାଳୁ ଉଠିକି ଆପଣ ଯୋଉ ମେଥି ଜାଣିଚନ୍ତି ମେଥି?
ଆଜ୍ଞା।
ମେଥି ପାଣି ଟିକେ ପିଏ, ନହେଲେ କେଉଁଦିନ ଚିଆ ସିଡ୍ସ୍ ଚିଆ ସିଡ୍ ଯୋଉ ମଞ୍ଜି
ଆଜ୍ଞା ସଖାଳୁ ଗରମ୍ ପାଣି ପିଇଲେ ଭଲ ଉଷୁମ୍ ପାଣି କରିକି ଦେଲେ ତ ବହୁତ୍ ଭଲ, ସେଇ
ତାର ମାନେ ବହୁତ୍ ଚୁଟି ଝଡ଼ୁଚି, ଆଜିକାଲି ଲାଇଫ୍ ମାନେ ପରିବେଶ ଠିକ ନାହିଁ, ଧୂଳି ଧୂଆଁ ଏଣେ ବାହାରେ ରହୁଚି। ସେ ଚୁଟି ଗୁଡାକ ଧ ଝଡୁଚି, ସେଥିପାଇଁ ମେଥି ପାଣି ଚିଆ ସିଡ୍ ପାଣି ଟିକେ ପିଉଚି।
ସଖାଳୁ ଉଠିଲା ପରେ ମୁହଁ ନଧୋଇ ସଖାଳୁ ଉଠିଲା ପରେ ମୁହଁ ନ ଧୋଇକି ଉଷୁମ୍ ପାଣି ପିଇବ, ବଢ଼ିଆ ସିଏ।
ମୁଁହଁ-ମୁହଁ ଧୋଇକି ଉଷୁମ୍ ପାଣି ପିଅନ୍ତି, ଅଦା ଆଉ ଉଁ ଆକୁ କଣ ଖା ଚୁବାନ୍ତି, ମୁଁ ଏଇଟା ଜାଣିଚି।
ଏଠି ଆମର ରୁଷିଆରେ ଏ ରୁଷିଆରେ ପା ଏଇଟା ଆମର ମୁହଁ ଧୋଇହେବେନି, ସେ ଲୋକ ଗରମ୍ ପାଣି କ ଆଗେ ପିଇବେ ବୋଲି ତାଙ୍କର ଦେହ ଖ ବହୁତ୍ ମାନେ ଖରାପ୍ ବହୁତ୍ ତାଙ୍କର ହୁଏନି। ବୋହୁତ ଲୋକ ତାଙ୍କର ଭଲ ରୁହନ୍ତି ହଁ।
ଋଷିଆରେ ଅଛନ୍ତି ଆପଣ।
ନା ନା ଋଷିଆର ଲୋକମାନେ ତାଙ୍କର ଏଇ ସ ଏଇ ନିୟମଟା ତାଙ୍କର ସଖାଳୁ ଉଠିବେ ମୁହଁ ଧୋଇହେବେନି ଆଗେ ଗରମ ପାଣି ପିଇବେ ପି ପିଇବାର କାରଣ କଣ କି ତାଙ୍କର ଦେହ ମାନେ ଟୋଟାଲ ମାନେ ବହୁତ ଲୋକ ତାଙ୍କର ଭଲ ସବୁ ରୁହନ୍ତି ଖରାପ କିଛି ହୁଏନି ଏଇଟା ସବୁଠୁ ବଢିଆ ମେଡିସିନ କହିବାକୁ ଗଲେ।
ହଁ ହଁ ଗରମ ପାଣି କୁଳୁ କୁଳ ଆପଣ ଦେଖୁନାହାନ୍ତି କାଶ ହେଲେ ସାଙ୍ଗେ ସାଙ୍ଗେ ଗରମ ପାଣି କୁଳୁ କୁଳୁ କରିଦିଅନ୍ତି ଲୋକ। ଗରମ ପାଣି କରିଦେବେ ଲୁଣ ଫୁଣ ପକେଇଦେବେ ଲୁଣ ପକେଇ ଗରମ ପାଣି କରିବେ ଲଣ୍ଡିଙ୍ଗ କରନ୍ତି। ତି ଆଉ ପେଟ ଟିକେ ଗଡ଼ ବଡ଼ ଲାଗିଲା ବିଟ ଲୁଣ ସାଙ୍ଗରେ ଗର ପାଣି ଟିକିଏ ପିଇ ଦିଅ ଧି ସବୁ ଗରମ ପାଣି ପା ବେଷ୍ଟ ମେଡ଼ିସିନ ମୁଁ ପା
ସବୁଟୁ। ମୁଁ ସଖାଳୁ ଉଠିବି ଆଗେ ମୁଁହ ଧୋଇବିନି ଆଗେ ଗରମ ପାଣି ପିଇବି। ତାପରେ ଦଶ ପନ୍ଦର ମିନିଟ୍ ପରେ ବ୍ରେକ୍ ଫାଷ୍ଟ କରିବି।
ହୁଁ। ସେତ ଯାହା ହଉ ଆପଣ ତ କାମ ସାରିଲେଣି ଆମେ ତ କାମ ସାରିନାହୁଁ କିଛି। ବର୍ଷା ହଉଚି?
ବର୍ଷା ହୋଉଚି ଏବେ ହାଲକା ହାଲକା ବର୍ଷା ହୋଉଚି।
କୋଉଠିଏ କୋଉଠିକିି ଆପଣଙ୍କ ଘର? ଦୋଉଚ।
ଆଜ୍ଞା।
ଓ ଏଠି ପ୍ରବଳ ବର୍ଷା ହୋଉଚି। ସଖାଳୁ ମୁଁ ତ ଉଠିଲା ବେଳକୁ ଦେଖିଲା ବେଳକୁ ରାସ୍ତାଘାଟ ପାଣି ହେଇଗଲାଣି।
ହଁ ପାନ ବର୍ଷା ତ ଏନା କଣ୍ଟିନିୟୁ ଚାଲିଚି ତିନି ଚାରି ଦିନ ହବ।
ଆଁ।
ତିନି ଚାରି ଦିନି ହବ ବର୍ଷାଏଇନା କଣ୍ଟିନିୟୁ ଚାଲିଚି।
ଆମ ଦକ୍ଷିଣ ଓଡ଼ିଶାରେ ବି ବର୍ଷା ବର୍ତ୍ତମାନ। ଦକ୍ଷିଣ ଓଡ଼ିଶାରେ ବି ପ୍ରବଳ ବର୍ଷା ଲେଖୁଚି।
ଲଘୁଚାପ୍‌ ପରଚିନା। ସେଥିପାଇ ବର୍ଷା ହଉଚି ଆଉ ଚାଲିଛନ୍ତି ଆମର ଏଟି ବିଲବାଡ଼ରେ ଲୋ କୋଉଟି ମୁଁ ଛିଡ଼ା ହେଇଚି ଗୋଟେ ପଡ଼ିଆରେ କାମ କରୁଚନ୍ତି।
ହୁଁ ଆପଣ କାଶ ଚାଷ କାମ ପାଇଁ ଯାଇଚନ୍ତି।
ଆଜ୍ଞା ଚାଷ ପାଇଁ କାମ ନୁଅଁ ସେ ଗୋଟେ ଏରିଗେସନ୍ କାମ ଚାଲିଚି ସେ ଯୋ କେନାଲ ସଫା ହଉଚି।
ଆଜ୍ଞା।
ହୁଁ ସେଟା ଲୋକ କାମ କରୁଚନ୍ତି ସେଟା ମା ନିଜେ ଆଣିଚୁ ତ କାମଟା?
ଉଁ। ଓହୋ।
ଆଉ ରଜରେ କୁଆଡ଼େ କଣ ଯାଇଥିଲେ ବୁଲିବା ପାଇଁ ରଜ ଭଲ ହୁଏନା ସିଆଡ଼େ?
ହଁ ରଜ ହୁଏ ଭଲ। ରଜ ବୋହୁତ ଭଲ ହୁଏ।
ଆମର ବି ଏଠି ଆମ ଗାଁରେ ବି ଭଲ ରଜ ହୁଏ।
ଆଜ୍ଞା।
ଆମ ଗାଁ ରେ ବି ଭଲ ରଜ ହୁଏ।
ଏବେ ତୋମ ରଥଯାତ୍ରା ହବନି ଗାଁରେ?
ରଥଯାତ୍ରା ହବ।
ରଥଯାତ୍ରା ତ କେନ୍ଦୁଝର ରେ ବଳଦେବ ଯୀଉ ମନ୍ଦିର ଭଲ।
କେନ୍ଦୁଝରରେ ଭଲ ହୁଏ ତାଙ୍କର ରଥ ଦୌଡ଼ି ଅଲଗା କେଉଁଝରରୁ ତା ଆସେନା। ସେ ଯୋଉ ଦୌଡି ନାହିଁ, ଗୋଟେ ଜଙ୍ଗଲରୁୁ ପୁରା ଯାଆନ୍ତି ଲୋକ ପୁରା ଖୋଜି ଖୋଜି ସେ ଦୋ ହୋ ଗୋଟେ ଇଏ ଥାଏ କଣ କଲ ଯୋଉ ନଈ କୁହନ୍ତି? ସେ ନଈର ବ କଳ ଚମଡ଼ାଟାକୁ ଧ- ଆଣନ୍ତି। ସେଇଟାରେ ରଥ ଦୌଡ଼ି ବନାଯାଏ।
ନଈ ନୁହେଁ ଗଛରୁ ଆଣିଥିବେ।
ହଁ ଗୋଟେ ଓ ସେ ନା ନଈ କୁହନ୍ତି ସେଇଟା ଗୋଟିଏ ମୋଟା ନଈଟା ତାର ଗୋଟେ ହଉ ଚି ଗୋଟେ ତା ଯୋଉ ଉପର ଚମଡ଼ାଟାକୁ ଆଣନ୍ତି।
ନଈରେ?
ସେ ସେ ନ- ନ -ନ- ନଈ ଟାଇମ୍ ର ଗୋଟେ ମୋଟା ଇଏଟେ।
ହଁ, ହୁଁ। ଓହୋ, ସେମିତି କି ଗୋଟେ କା। ମୁଁ କହୁଛି କୋଉ ଗଛର ଗଛରୁ ଛାଲିକି ଆଣୁଥିବେ।
ହଁ, ସେଇ ଗଛ ରୁ ସେଇ ସେଇଟା ଟିକେ ମୋଟା ଟିକେ ନଈ ନଈ କୁହନ୍ତି ସେଟା ଆମ ଆଡେ।
ନଈ ସେ ଗଛ ନାଁ ନଈ କୁହନ୍ତି।
ନଈ କୁହନ୍ତି।
ହୁଁ, ହୁଁ।
ଟିକେ ମୋଟା ଟାଇପ୍ ର। ତାର ବକ୍ଳଟାକୁ ଛଡ଼େଇକି ଆଣନ୍ତି। ଆଣିକି ଶୁଖାନ୍ତି, ଶୁଖେଇକି ତାର ଦୌଡି କରାଯାଏ ସେଟା। ଆମର ଏଠି କେଉଁଝର ରେ ଭଲ ପ-ପର୍ବ ମାନେ ରଥଯାତ ତ୍ରା କହିବାକୁ ଗଲେ ବଢିଆ ହୁଏ ନା।
ଓହୋ। ହଁ। ଯା ହଉ
ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ଆମେ କେହି ନାହୁଁ। ଆମେ ଝିଅ ମା ଅଛୁ, ଆଉ ତାପରେ ମୁଁ ବି ସୁ କର୍ମକ୍ଷେତ୍ରକୁ ଯାଏ।
ଆପଣଙ୍କ ହଜବେଣ୍ଡ?
ଆମର ହଜବେଣ୍ଡ ଙ୍କର ଭଲ ସର୍ଭିସ୍ ଚାକିରି କରିଚନ୍ତି ବାହାରେ। ଅଛନ୍ତି ଆଜ୍ଞା।
ଆ, ଶାଶୁ ଶଶୁର?
ଶାଶୁ ଶ୍ୱଶୁର ଗାଁରେ ରୁହନ୍ତି। ଆଉ ଆମେ ଟିକେ ମାନେ ବଜାର ସହରରେ ରହୁ।
ଆଚ୍ଛା, ତାଙ୍କେ ଗାଁରେ ରହୁଚନ୍ତି ତାଙ୍କର ସେବା ପୁଣି କିଏ କରୁଛନ୍ତି?
ଆ, ମୁଁ କରେ, ମୁଁ କରେ, ଏବେ ନେଇକି ଗାଁରେ ଛାଡ଼ିଚି।
ଆଉ ଯାଇନାହାନ୍ତି ଗାଁକୁ ତାହେଲେ?
ହଁ ଗାଁକୁ ରଜକୁ ଯାଇଥିଲି ରଜକୁ। ଗଜକୁ ଯାଇଚି, ପୁଣି ରଥଯାତ୍ରରେ ଯିବି ଏଇଭଳିଆ ଆଉ।
ରଥଯାତ୍ରା ଭ-କିମି ଭଲ ହୁଏ?
ହଁ ରଥଯାତ୍ରା ଆମର ପ୍ରତ୍ୟେକ ଘରେ ଘରେ ହୁଏ। ଆମର ଏଠି ଦିଗି ମନ୍ଦିର ଅଛି। ଦିଗି ଜଗନ୍ନାଥ ମନ୍ଦି, ଦିଗି ଜଗନ୍ନାଥ ମନ୍ଦିର। ଏବେ ଖୋଲା ହେଇଛି ଉଁ, ବଢ଼ିଆ ମନ୍ଦିର ଅଛି। ଆଉ ଆମର ଏଇଠି ବ ଆହୁରି ଭଲ ମ ଜଗନ୍ନାଥଙ୍କର ବହୁତ ମାନେ ପୁରୀ ଠାରୁ ବଡ ଲାଗିବେ ଆପଣଙ୍କର ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମନ୍ଦିର ଏଠି ବି ଅଛି।
କଉଠି ସେଟା?
ଆମର ଏଟା ଭଦ୍ରକରେ।
ଭଦ୍ରକରେ ନୁହଁ ଗ ଏଇ ଯାଜପୁର ଟାଉନ ରେ ବି ଗୋଟେ ନୂଆଁ ଏଥର କଣ ଆମର ସେ ଜଗନ୍ନାଥ ମନ୍ଦିର ଗୋଟେ ନୂଆ ହେଇଛି ସେକେଣ୍ଡ ପୁରୀ କହିବାକୁ ଗଲେ ଦେଖିବାକୁ ବହୁତ ସୁନ୍ଦର ଲାଗେ। ଯାଇଛନ୍ତି ସେଠି କେବେ?
ଯାଜପୁର ଟାଉନ ରେ?
ଆଜ୍ଞା।
ନାଁ କାଲି ତ ମୁଁ ଯାଜପୁର ଟାଉନ୍ ଯାଇଥିଲି।
ପୁରା କହିବେ ଜଗନ୍ନାଥ ମନ୍ଦିରର ସେଖେଣ୍ଡେ ପୁରା ଡିଟୋ ପୁରା ସେଇଭଳିଆ ମନ୍ଦିର ହେଇଛି।
ହୁଁ। ସେ କାଳିଆ ଠାକୁର ସବୁଆଡ଼େ ସମସ୍ତ ଅଛି।
ହଁ ତାଙ୍କ କୃପାରୁ ତ ସବୁ ଚାଲିଛି ଆଉ।
ହଁ। ଇଉ ଆଉ କଣ କହୁଛନ୍ତି?
ଆ ରୋଷେଇ ଆଜି କଣ କରିବେ?
ଆଉ ରୋଷେଇ ସକାଳ ଖାଇବା ହେଇନି ସକାଳ ଖାଇବା ସାରିଲେ
ସେ ସକାଳୁ ବ୍ରେକ୍ ଫାଷ୍ଟ କଣ କରିବେ?
ସକାଳ ପରେ ଚୁଡ଼ାସନ୍ତୁ ଚୁଡ଼ା ଉପମା କହିବି।
ଚୁଡ଼ା ଉପମା କରିବେ?
ଚୁଡ଼ାଉପମା ଆଉ ମଟର ତରକାରୀ। କରିଚି ଟିକେ ଡେରି ହେଉଚି। ଦେହ ପାହା ଟିକେ ଭଲ ରହୁନି ଆଜିକାଲି ତ ଦେଖୁଛନ୍ତି କରମ ତାପରେ ବହୁତ ଲୋକଙ୍କୁ ରୋଗ ଲାଗିକି ରହିଚି।
ତାପରେ କୋରୋନା ଭ୍ୟାକ୍ସିନ୍ ଯେଉଁ ଟି ଆମ ନେଇଗଲେ ତାପରେ ବି ସିଏ ବି ତାର ବହୁତ ଦେହ ଖରାପ କରୁଛି।
ହୁଁ ସେଇଥିପାଇଁ ଲୋକମାନେ ବହୁତ ନିଜକୁ ନିଜ ମାନେ ଉଇକି ଦୁର୍ବଳ ହେଇଯାଉ
ଦୁର୍ବଳ ହେଉଛନ୍ତି ଲୋକଗୁଡ଼ା।
ହଁ।
ଦେହର ବି ବହୁତ ସମସ୍ୟା ଫଳି ଯିବା ଇଏ ସିଏ ସବୁ ଜିନିଷ ହଉଛି।
ହଉ ଯାଆନ୍ତୁ କାମ କର କାର୍ଯ୍ୟ କରନ୍ତୁ। ହ୍ୟାଲୋ ଆଉ ଭଲରେ ଭଲରେ ରହିଥାନ୍ତୁ।
ଆଜ୍ଞା ଆପଣ ବିି ଭଲରେ ଥାନ୍ତୁ ଭଗ
ହ ହ ହଁ ମଙ୍ଗଳ ହଉ ଯିବନ। ଆଉ କାର୍ମଯେତ୍ର ଆଗେଇ ଯାଆନ୍ତୁ ଆଉ କିଛି ପାର୍ଟ ଟାଇମ କରୁନାହାଁନ୍ତି ନା କି ଖାଲି ଏଇ ଚାଷ ଶ ବାସ କରୁଛନ୍ତି।
ଆଜ୍ଞା ଏଇ ଚାଷ ବାସ ଚାଲିଛି ବାପା କରନ୍ତି ପାଠ ପଢା ସରିଲା ଏବେ ରିସେଣ୍ଟ ପ୍ଲସ୍ ସରି ଗ୍ରାଜୁଏସନ୍ ସରିଲା।
ହଁ ହଁ। ତାପରେ କିଛି କରିବ ଆଗକୁ ଯିବେ ଆଉ।
ଚାଲିଛି ବି ଗାଡ଼ି ଫାଡ଼ି ଅଛି ଏମିତି ଚାଲିଛି ଆଉ।
ଆଜ୍ଞା ଆଜ୍ଞା ଭଲ କରିଛନ୍ତି ନିଜେ ସ୍ୱାବଲମ୍ବୀ ହେବା ବହୁତ ଭଲ
ଆଜ୍ଞା
ସବୁବେଳେ ଚାକିରି ପଛରେ ବି ଦୌଡେଇବା ଭଲ ନୁହେଁ
କା ପଛରେ କଣ ମ୍ୟାଡ଼ାମ ଇଏ କରିବୁ ନିଜେ ଇଏରେ ବଞ୍ଚିବୁ ଯେମିତି କିଏ କଣ କହୁଥିବ
ହଁ ହଁ ହଉ ଆଜ୍ଞ ରହୁଛି ଧନ୍ୟବାଦ ଅଶେଷ ଅଶେଷ ଧନ୍ୟବାଦ
ଧନ୍ୟବାଦ ମ୍ୟାଡ଼ାମ